ହାଲୋ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ସାର୍ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲ ଅଛି ଆଉ କଣ କରୁଥିଲେ?
ଆଁ କଣ କରିବି ଆମର ତ ଏଠି ବର୍ଷା ପ୍ରବଳ ମାତ୍ରାରେ ବର୍ଷା ହେଇଛି ଆଜି ବର୍ଷା ହେଇକି କୁଆଡେ ଯାଇପାରିଲୁନୁ, ଆଉ ଏବେ ସନ୍ଧ୍ୟା ସମୟରେ ଟିକେ ବର୍ଷା ଛାଡିଛି ଯେହେତୁ ସେତ ପାଇଁ ମୁଁ ପଡିଆ ଆଡେ ଆସିଛି, ବୁଲାବୁଲି କରିବା ପାଇଁ ଆଉ ଦିନ ଯାକ ତ ଜାଣିଛ ବହୁତ ଖରା ହଉଚି ପୁଣି ଗୁଗୁଳିଆ ପାଗ ଯେମିତି ହଉଛି ଯେ କୁଆଡେ ଯାଇ ହଉନି ନା
ଆମର ଏଇଠି ବର୍ଷା ହେଇନି ଖାଲି ଗୁଳୁ ଗୁଳି ପାଗ ହିଁ ହେଇଛି ବର୍ଷା
ଆଛା ଆଚ୍ଛା ହଁ ହଉ ହଉ ତମେ କୋଉଠି ଗାଁରେ ରୁହନ୍ତି ନା ଏମିତି ସହରରେ ରୁହନ୍ତି?
ନାଇ ଟାଉନ୍ ରେ ସହର ବି ନୁହେଁ ଟାଉନ୍
ଆଚ୍ଛା ଆଚ୍ଛା, ହଉ ହଉ ଆଜିଟା ହଉଚି ଆମର ଗାଁ ଠାରେ ଏଠି କାଲି ବି ବର୍ଷା ହେଇଥିଲା ଆଜି ବି ପ୍ରଚୁର ବର୍ଷା ହେଇଛି ମତେ ଭଲ ଲାଗେ ବର୍ଷା ହେଲେ କଣ କି ଥଣ୍ଡା ଲାଗିକି ପାଗଟା ଭଲ ଲାଗେ।
ହଁ ଯୋଉ ଭଳିଆ ଗରମ ହଉଛି ବର୍ଷା ନହେଲେ ଆଉ ରହି ହଉନି ଏଇଠେ ବର୍ଷା କାଲି ହି ଟିକେ ଟିକେ ହେଇଥିଲା ତ ଆଜି ହେଇନି ପାଗ ମାନେ କହିଲେ କାଁଳି ପାଗ କରୁଛି ତ ବହୁତ ଗରମ ଲାଗୁଚ ଗୁଳିଗୁଳି ଲାଗୁଛି।
ହୁଁ ହୁଁ, ଆଉ କଣ କରନ୍ତି ଆପଣ?
ମୁଁ ଗୃହିଣୀ।
ଆଚ୍ଛା ଆଚ୍ଛା।
ଆପଣ?
ନାଇଁ ମୋର ପାଠ ପଢା ଏବେ ଚାଲିଛି ଦେଖାଯାଉ ଭଗବାନଙ୍କର ଆଶୀର୍ବାଦ ପୁଣି ନିଜର ପରିଶ୍ରମ ବଳରେ ଦିନେ ନା ଦିନେ ଭରସା ଆସ ନିଜ ଉପରେଦ ଦି ଗୋଟେ ଠିଆ ହେଇକି ମୁଁ ମାନେ ମୋ ବାପା ମାଙ୍କୁ ବି ଖୁସିରେ ରଖିବି ବାପା ମାଙ୍କ ପାଇଁ ବି କିଛି କରିବି।
ଆଛା ଆଛା ହ ହଁ ଭଗବାନଙ୍କ ପାଖରେ ମୁଁ ଶୁଭ କାମନା କରିବି ଆପଣଙ୍କ ସ୍ୱପ୍ନ ପୂରଣ ହବ।
ହ ବହୁତ ବହୁତ ଧନ୍ୟବାଦ।
ହଁ, ଆଜି ଆମର ଭାତ, ମଟନ, ସାଲାଟ ହେ ଥିଲା। ଆପଣଙ୍କର?
ଆମଁ ଆଜି ଆମର ତ ଗରମ ପଖାଳ, ତାପରେ ଆମ୍ବ, ଆଉ ସଜନା ଶାଗ, ଆଉ କଖାରୁ ଶାଗ।
ଆଚ୍ଛା ଆମେ ସବ ଖାଆନ୍ତିନି ନା?
ନା ନା ଖା ଖାଏ ଆମିଷ ଖାଏ କିନ୍ତୁ
ହଁ ଆଚ୍ଛା ଆଚ୍ଛା ଆଛା ଆଛା। ତ ଭଲ ଶାଗ ଖାଇଛନ୍ତିଛନ୍ତି ପୃଷ୍ଟିକର ଖାଦ୍ୟ
ହଁ ଖା ସେଟା ତ ନିହାତି ନିହାତି ଶାଗ ଟ ଖାଇବା ବି ଦରକାର। ବେଳେଵେଳେୁହଁ ପ୍ରାୟ ମାନେ ସପ୍ତାହକୁ ଦେଖିବାେଳେ ତିନି ଚାର ଥର ଖାଇବା ଦରକାର କାହିଁନା ଶାଗ ଖାଇବା ଦ୍ବରା କଣ କି ଆପଣ ଯେକୌଣ ବି ଜିନିଷ ଯଦି ଖାଇଥିବେ। ତାହେଲେ ସେଇଟା କଣ ମାନେ ତାର ଜୀର୍ଣ୍ଣ ଶକ୍ତିଟା ସେଟା ବଢେଇ ଦିଏ ନା। ସେ ଶାଗା ଖାଇ ଆଉ ମତେ ଭଲ ଲାଗେ ମୁଁ ବିଭିନ୍ନ ପ୍ରକାର ଯେ କି ବି ଶାଗ ଅଛି ଆମ ଗାଁ ରେ ବି ସକାଳୁ ସେମାନେ ବୁଲିବା ପାଇଁ ଆଣନ୍ତି। ଶାଗ ମୁଁ ସବୁବେଳେ ଖାଏ ଶାଗ।
ଆଛା ଆଛା ଆଛା ଭଲ ଭଲ।
ଆଉ ଘରେ ସମସ୍ତେ
ଆ ଆଜ୍ଞା ଭଲ ଅଛନ୍ତି। ଆ ଆପଣଙ୍କ ଘରେ?
ହଁ ଆମଠି ବି ସମସ୍ତେ ଭଲ। ଭଲ ମାନେ କଣ ଭଲ ମ ଆଗକୁ କଣ? ଯୋଜନା ମାନେ ତ ଦେଖିବା ଚାଲିଚି ନିଜେ ପରିଶ୍ରମ କରିକି ଆଛି ସେମିତି କିଛି ଆଗକୁ ଭାବିଚି ଯେ ନାଇଁ କି କିଛି ଗୋଟେ ରୋଜଗାର କରିକି ଦିନ ମାନେ ନିଜ ଗୋଡରେ ଠିଆ ହେବି ବୋଲି ଭାବିଚି। ବର୍ତ୍ତମାନ କୁ ଉ ପାଠ ପଢା ଚାଲିଛି କଣ୍ଟିନ୍ୟୁ ପାଠ ପଢା ସରିଯାଉ।
ଆପଣଙ୍କୁ କଣ ପସନ୍ଦ ମାନେ କୋଉ ଲାଇନ ରେ ଯିବା ପାଇଁ ପସନ୍ଦ।
କୋଉ ଲାଇନ ମତେ ମାନେ ମତେ ଶିକ୍ଷକ ଲାଇନ ଯିବାକୁ ବହୁତ ମାନେ ଆଛା ଲାଗେ। ହେଲା ମାନେ ମୁଁ ଛୋଟ ବଳୁ ହିଁ ଯେତେବେଳେ ସ୍କୁଲ ରେ ପଢୁ ଆମେ ସେତେବେଳେ ହିଁ ମୋତେ ମାନେ ଶିକ୍ଷକ ପ୍ରତି ଗୋଟେ ଆକର୍ଷଣ ଥାଏ। ମୁଁ ବି ମାନେ ମୋର ଯିଏ ଶିକ୍ଷକ ଥିଲେ ସେମାନଙ୍କୁ ଦେଖିଲେ ଖୁସି ଲାଗେ ତାଙ୍କ ପାଇଁ ବୋଲି ଆମେ ଆଜି ବଡ ମଣିଷ ହେଇ ଉଚ୍ଚ୍ ଶି ଶିକ୍ଷିତ ପାଇଚୁ ବହୁତ ଭଲ ଶିକ୍ଷା ପାଇି ମୋର ବି ସେମିତି ସ୍ୱପ୍ନ ଅଛି। ଯେ ନା ମୁଁ ବି ଗୋଟେ ଶିକ୍ଷକ ଶିକ୍ଷକି ଛୋଟ ଛୁଆ ଆଉ ବଡ ଛୁଆ ସମସ୍ତଙ୍କୁ ଯାହାକୁ ବି ଶିକ୍ଷା ଦେବି ଆଉ ମୋ ଶିକ୍ଷା ଦ୍ଵାରା ସେମାନେ ନିଜ ଗୋଡରେ ଠିଆ ହେଇପାରଲେ ମତେ ସେଥିକି ହିଁ ମାନେ ବହୁତ ଆନନ୍ଦ ଲାଗିବ। ଜୀବନ ସାର୍ଥକ ହେଲା ଭଳିଆ ଲାଗ ମୁଁ ବି ଜଣକୁ ମାନେ ଜୀବନରେ ଗୋଟେ ସଫଳତା ମଣିଷ ବନେଇ ପାରିଲି ବୋଲି ସେଥିପାଇଁ ଆମର ସେଇଟା ବହୁତ
ହଁ ନିଶ୍ଚୟ ବହୁତ ଭଲ ଚିନ୍ ଚିତା ଧାରା ରଖିଛନ୍ତି ଭଗବାନ ଆପଣଙ୍କର ସ୍ୱପ୍ନ ପୂରଣ କରନ୍ତୁ।
ହଁ ସେଇଟା ତ ଭଗବାନଙ୍କର ଆଶୀର୍ବାଦ ଥିଲେ ସବୁ କିଛି ହବ।
ହଁ ଆଜ୍ଞା ଠିକ କହିଲେ ମଣିଷ ପରିଶ୍ରମ କରିବ ବାକି ରହିଲା ଭଗବାନଙ୍କ ଉପରେ
ଭଗବାନଙ୍କର କେବଳ ଆମକୁ ଭଗବାନଙ୍କର ଆଶୀର୍ବାଦ ଭଗବାନଙ୍କର ସାଥିରେ ସେଇଟାଇ ଦରକାର କିନ୍ତୁ ପରିଶ୍ରମ ଆମକୁ ନିହାତି କରିବା ଦରକାର ଆମେ ଏମିତି ନିହାତି ଭଗବାନଙ୍କ ଆଶାରେ ହିଁ। ରହିଯିବା ପରିଶ୍ରମ ଯଦି ଜୀବନରେ କିଛି କରିନ ତାହେଲେ ଭଗବାନ ବି କିଛି ଭଗବାନ ବି ଚାହାଁନ୍ତି ଯେ ତୁ ଜୀବନରେ ପରିଶ୍ରମ କରେ ମୁଁ ତ ସାଥିରେ ଅଛି ମୋର ଆଶୀର୍ବାଦ ଅଛି ସେତିକି ଭାବିକି ଆମେ ଯଦି ଆମ ଚଲାପଥରେ ଆଗକୁ ଯଦି ପରିଶ୍ରମ କରି ଚାଲିବା ତାହେଲେ ଜୀବନରେ ନିଶ୍ଚୟ। ସଫଳ ମିଳିଯିବ ଆଉ ଶୀଘ୍ର ବି ସଫଳ ମିଳିବ।
ନିଶ୍ଚୟ ପରିଶ୍ରମ ହେଉଚି ଯୋଉ ହୁ ତମେ ଯୋଉ କ୍ଷେତ୍ରକୁ ବି ଯାଅ ଯୋଉଠି ରୁହ ପରିଶ୍ରମ ନିହାତି ଦରକାର ଆଉ ଖା ଖାଲି ଏମିତି ନାଇଁ ଯେ ସପ୍ନ ଦେଖି ଦେଇକି ପରିଶ୍ରମ କରିବେନି ଏମିତି ଆଉ ହେଇପାରିବ କି ହୁଁ।
ଦେଖିବା ଠୁ ବଡ ହୋଉଚି ସ୍ୱପନ ଟାକୁ ସାକାର କରିବା।
ସାକାର କରିବା। ଆପଣ ତ ଏତେ ପରିଶ୍ରମ କରୁଚନ୍ତି ସମୟର ମୂଲ୍ୟ ବୁଝୁଥିବେ ତାହେଲେ ଆଉ।
ହଁ ନାଇଁ ସମୟର ମ ସମୟ ତ ମାନେ ମୁଁ। ସମୟ ମାନେ କଣ ମୁଁ ମୋ ପାଠ ପଢା ପାଇଁ ବି ସମୟ ଦିଏ ତାପରେ ପାଠ ପଢା ତ ସମୟ ଦେବା ନିହାତି ଦରକାର ଜୀବନର ଯଦି ସ ସଫଳତା ପାଇବା ତା ସହିତ ଆମେ ନିଜକୁ ମଧ୍ୟ ସମୟ ଦେବା ଦରକାର କାହିଁକି ନା ସ୍ଵାସ୍ଥ୍ୟ ଯଦି ଆମର ସଠିକ୍ ଥିବ। ତାହେଲେ ହିଁ ଆମେ ଭବିଷ୍ୟତରେ ପାଠ ବି ପଢି ପାରବା ଦିଇ ପଇସା ରଜଗାର ବି କରିବା ମୂଳରେ ଯି ଆମର ସ୍ବାସ୍ଥ୍ୟ ବି ଠିକ୍ ନଥିବ ସେଥିପାଇଁ ମୁଖ୍ୟତଃ ସ୍ଵାସ୍ଥ୍ୟକୁ ଆମେ ମାନେ ଗୁରୁତ ଗୁରୁପୂର୍ଣ୍ଣ ଦେବା ଦରକାର ପ୍ରତିଦିନ ସକାଳୁ ମୁଁ ସେଇଟା ସ୍ୱପ୍ନ ପୂରଣ କରିପାରିବୁ ନାଁ ଖାଲି ସ୍ୱପ୍ନ ଦେଖିଲେ କଣ ହବ। ମୁଁ ସବୁଦିନ ସକାଳୁ ଯାଏ ମାନେ ସବୁ ଚାରିଟା ବେଳେ ଉଠିକି ମୁଁ ସକାଳୁ ଯାଇକି ବ୍ୟାୟାମ କରେ ତାପରେ ଏଜ ଗୁା କରେ ରନିଙ୍ଗ ବି ମୁଁ ଦୌଳା ଦୋଳି ବି କରେ ଯାହା ଦ୍ୱାରା ସକାଳୁ କଲେ କି ତାପରେ ସକାଳୁ ଉଠିବାଟା ସୂର୍ଯ୍ୟ କିରଣ ଦେହରେ ପଡ଼ିବାଟା ଯାହାକି ମାନେ ଦେହ ପାଇଁ ବହୁତ ହିତକାରକ। ସେ ଜିନିଷ ଟା। ସେଥିପାଇଁ ମୁଁ ସେସବୁ କରେ ତାପରେ ସନ୍ଧ୍ୟା ସମୟରେ ବି ଆମର ମାନେ ମୁଁ କ୍ଲାସ ଯେତେବେଳେ କ୍ଲାସୁ ଆସିବି ତାପରେ କ୍ଲାସୁ ଆସି ମାନେ ଖେଳକୁଦ ବି ମୋର ଜାରି ରଖେ ସବୁ ମାନେ ମୁଁ ସବୁ ଜିନିଷରେ ସେମିତି କିଛି ମାନେ ନୁହଁନ୍ତି ପାଠ ପଢୁଛି ମାନେ ପାଠ କ ହିଁ ଦଶ ବାର ଘଣ୍ଟା ସମୟ ଦେବା। ମଣିଷକୁ ମାନେ ବିଭିନ୍ନ କାର୍ଯ୍ୟ ନିତି ନିଜ ପାଇଁ ବି ସମୟ ଦେବାକୁ ପଡିବ ଘର ଲୋକଙ୍କ ପାଇଁ ବି ସମୟ ଦେବାକୁ ପଡିବ। ଘର ଲୋକଙ୍କ ମାଆଙ୍କୁ ବି ରୋଷେଇରେ ବେଳେବେଳେ ମୁଁ ସାହାଯ୍ୟ କରେ। ଆଉ ବାପାଙ୍କୁ ବି ସାହାଯ୍ୟ କରେ ହଁ ମୁଁ ପ୍ରାୟ ରୋଷେଇ ମୁଁ କରେ ମାନେ ଘରେ କଣ କି ମା ଆମର ଜ କରନ୍ତି ନା ତାଙ୍କ ଯଦି ଡୁ ଯିବେ ବାପା ମା ମା ଆଉ ଭାଇ ଜବ୍ କରନ୍ତି। ଆଉ ବାପା ତ ଏମିତି ଟ୍ୟଉସନ ଟିଚର ଥିଲେ କିନ୍ତୁ ତାଙ୍କର ବି ଟେ ଦେହ ଖରାପ ହେବାରୁ ସେ ଆଉ ପଢାପଢି କରିପାରନ୍ତି ନାହିଁ। ସେଥିପାଇଁ ମୁଁ ବି ରୋଷେଇ ପ୍ରାୟ ମୁଁ ଜାଣି ଦେଇେଇଛି ସବୁ ରୋଷେଇ ଜାଣିଛି। ମା ଯେତେବେଳେ ସକାଳୁ ତାଙ୍କର ଡ୍ୟୁଟି ପଡିବ କହିଲେ ସେ ମୁଁ ରଷେଇ ଖୁସେଇ କରିଦେଇଥିବି ସବୁ ହଁ ସବୁ ମତେ ଖୁସି ଲାଗେ ମତେ ତ ମତେ ବି ନିଜକୁ ଖୁସି ଲାଗେ ଯେ ହଉ କାହିଁକି ଆଜିିକାଲି ର ଛୁଆ ଅଛନ୍ତି ଯୋଉମାନେ କି ମାନେ ରୋଷେଇ କଣ ଜାଣିନାହାନ୍ତି। ଏମତି ମୁଁ ବି ଏମିତି କି ଗ୍ୟାସ ବୋଲି ନା ମୁଁ କାଠ ଚଲଲିରେ ବି କାଠ ଲଗେଇକି ମୁଁ ରୋଷେଇ ବହୁତ ଥର କରୁଚି ଆଉ ଏବେ ବି ଆମେ ସେମିତି କରୁ ଗାଁ ଗହଳିରେ ଆମର ମାନେ ପ୍ରଚୁର ପରିମାଣରେ କାଠ ବି ମିଳିଯାଏ।
ନା କାଠ ଚୁଲି ର ଖାଇବା ବହୁତ ସ୍ଵାଦ ଲାଗେ। ଗ୍ୟାସ ଆଜି କାଲି କଣ ଗ୍ୟାସ ଅଛି କାଠ ଚୁଲି ର ପିଠା କାଠ ଚୁଲିର ଖାଇ ବହୁତ ସ୍ଵାଦ।
ହଁ ସେଟା ତ ସ୍ଵଦ ତ ଲାଗେ କିନ୍ତୁ ମୁଁ ସେ ପିଠା ପିଠା ଟିକେ ମୁଁ କେବେ ସେଟା କରିନି ଦେଖିଚି କରିବାର ଦେଖିଚି କିନ୍ତୁ ମାନେ ଯେତିକି ମାନେ ଦରକାର ଭାତ ଡାଲି ଭଜା ଶାଗ ତରକାରୀ ଆଉ ନନଭେଜ ଆଇଟମ୍ ସେତିକି ମୁଁ ପ୍ରାୟ ରୋଷେଇ କରି ଜାନେ ଆଉ ମତେ ପସନ୍ଦ ବି ଲାଗେ ରୋଷେଇ କରିବା ମାନେ ଘର କାମ ରେ ମତେ ଅଲଗା ଗୁଡା ମତେ କରିବାକୁ ଇଚ୍ଛା ଲାଗେନି ମାନେ ବାସନ ଧୋଇବା ଝାଡୁ କିନ୍ତୁ ମତେ ରୋଷେଇ କରେ କହିଲେ ମୁଁ ଆରାମ ସେ ରୋଷେଇ କରିଦେବି ପରିବା କାଟିକି ସବୁ ପ୍ରକାର ରୋଷେଇ ମୁଁ ବନେଇଦେବି।
ଆଚ୍ଛା ଆଛା ରୋଷେଇ କରିବା ପସନ୍ଦ ଆଉ।
ହଁ ରୋଷେଇ କରିବାର ମାନେ ମୋର ଗୋଟେ ସେଇଟା ଅଭ୍ୟାସ ବି ରହିଯାଇଛି ନା। ମୁଁ ହେଲାଣି ପାଖାପାଖି ଦି ବର୍ଷ ହେଲାଣି ମୁଁ ରୋଷେଇ ମାନେ ରସେଇ ମାନ କଣ ମା ଠୁ ହଁ ଶିଖିଛି ବାପ ବି ବେଳେବେଳେ ରୋଷ ସେ ବାପା ବି ପ୍ରାୟ ରୋଷେଇ କରନ୍ତି ବାପା ବି ଶିଖେଇ ଦେବେ ଏଇଟା ଏମିତି ହବ ସେମିତି ହବ। କି ଏବେ ମୁଁ ନିଜେ ଶିଖି ଯାାଇଚି ରୋଷେଇ କରିବାର।
ଆଛା ଅଛା।
ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ମୋର ଛୋଟ ପରିବାର ଛୁଆ ମୁଁ ମୋ ସାଶୁ ଶଶୁର ବାହାରେ ଚାକି
ଆଚ୍ଛା।
ହୁଁ ହୁଁ ହୁଁ।
ଆମର ତ ଆପଣ ତ ଜାଣିଥିବେ । ଆପଣଙ୍କ ମା ତ ଜଣେ ଗୃହିଣୀ ଆଉ ଚାକିରି ବି କରନ୍ତି ତାଙ୍କ କଥା ବି ମୁଁ ବୁଝୁଚି।
ସେଟା ଧ୍ୟାନ ଦେବାକୁ ପଡ଼ ଚା ଖାଲି ଚାକିରି କରୁଚ ତା ମାନେ ନାଇଁ ଯେ ସବୁ କ୍ଷେତ୍ରରେ ଧ୍ୟାନ ଦେବାକୁ ପଡିବ ଆପଣ ଚାକିରି କଲେ ବି ନିଜ ଘରକୁ ବି ସମ୍ଭାଳିବାକୁ ପଡିବ। କାହିଁକିନା ଆମେ ବି ଜାଗା ଭବିଷ୍ୟତରେ ଖାଲି ସେମିତି ନୁହଁ ଯେ ନାରୀ ଜଣେ ସିଏ କେବଳ ଘରେ ଥାଇକି ରୋଷେ ଚାକିରୀ କରିବ ସେ ଚାକିରୀ କଲେ ପୁରୁଷ ମାନଙ୍କୁ ବି ମୁଁ ତ ମୋ ଘର ପରିବାରରୁ ମୁଁ ଯେତିକି ଶିଖଚି ଯେ ମୁଁ ବି ଭବିଷ୍ୟତରେ ଯଦି ଚାକିରି ତ କରିବି ତା ସହିତ ମୁଁ ଘରର ବି ସବୁ କାମ କରିବି ରୋଷେଇ କରିବା ଟା ଘର କା ସେଥିରେ ନାଇଁକି ଘରେ ଯିଏ ରୁହେ ତାଙ୍କୁ ସାହାଯ୍ୟ ବି ମିଳିଯାଏ ନା।
ହଁ ଠିକ କହିଲେ ଆପଣ।
ହୁଁ।
ଆଜ୍ଞା ହଁ ଆପଣଙ୍କର ଭଲ ବୋହୁତ ଭଲ ଚିନ୍ତାଧାରା ଅଛି।
ହଁ ଚିନ୍ତାଧାରା। ଆ ଚିନ୍ତାଧାରା ଭଲ ରଖିବାକୁ ଯଦି ଆଗାମୀ ଭବିଷ୍ୟତରେ ଭଲ ମଣିଷଟିଏ ହବାକୁ ହେଲେ ପ୍ରଥମେ ନିଜ ଚିନ୍ତାଧାରା ନିଜର ପ୍ରକୃତି ସବୁ ବଦଳେଇକି ମାନେ ଉତ୍ତମ ଚିନ୍ତାଧାରା ରଖିବା ଦରକାର ଭଲ ସମସ୍ତଙ୍କୁ ଭଲ ପାଇବା ସମସ୍ତଙ୍କ ପାଇଁ ସ୍ନେହ କରିବା ଛୋଟୋ ଛୁଆଙ୍କୁ ଛୋଟୋ ଉଁ ଉଁ ଭାଇ ଭଉଣୀ ହିସାବରେ ବଡ ମାନଙ୍କୁ ସମ୍ମାନ ଦେବା ସବୁ।
ଆଚ୍ଛା ଆଚ୍ଛା ଆପଣ ବୋହୁତ ଭଲ ଚିନ୍ତାଧାରା ଆପଣ ବାପା ମାଆଙ୍କୁ ବି ଧନ୍ୟ ଆପଣ ବହୁତ ଭଲ ସଂସ୍କାର ଦେଇଛନ୍ତି। ଆପଣଙ୍କ ସହିତ କଥା ହେଇକି ବୋହୁତ ଭଲ ଲାଗିଲା ଧନ୍ୟବାଦ ଆଜ୍ଞା।
ବା ଆପଣଙ୍କ ସହିତ କଥା ହେଇକି ବି ହୋଉ ରଖି
ହଁ ଧନ୍ୟବାଦ।